ହ୍ୟାଲୋ। ଆଉ କଣ କରୁଛ?
ନାଇଁ ବସିଚ ଦି ଅଣ୍ଡା ଚପ୍ କେମିତି ହବ ଟିକେ ରେସିପ୍ କହିପାରିବେ?
ହଁ ହଁ ଅଣ୍ଡାକୁ ପ୍ରଥମେ ଅଣ୍ଡାକୁ ସିଝେଇବ। ସିଝେଇକି ଅଣ୍ଡା ଟା ସିଝିବ ଯେତେବେଳେ ତାକୁ ଚୋପା ଚଢଡେଇି ଥୋଇଦେବେ ସେଇଠୁ ଅଣ୍ଡେ ର ଗୋଟେ ମସଲା ତିଆରି ହବ। ମସଲା କଣ ହଉଛି ଯୋଉ ଆଳୁ ସିଝେଇକି ଚୋପା ଚଢେଇକି ତାକୁ ଚକୁଡିବେ ଚକୁଡ଼ି ତା ଦେହରେ ଗୁଣ୍ଡ ମସଲା ପଡ଼ିବ। ଚିକେନ ମସଲା କରି ପାଉଡର ନାଇ ସରି କରି ପାଉଡର ନୁହେଁ ଚିକେନ ମସଲା ଲଙ୍କାଗୁଣ୍ଡ, ହଳଦୀ, ଧନିଆ ଗୁଣ୍ଡ, ଜିରା ପାଉଡ଼ର ସବୁ ପଡିକି ସେଗୋଟା ମସ୍ତ ମସଲା ହବ ମସଲା ହେଲା ବ ତା ଦେହରେ ଅଦା ଅଦା ରସୁଣ ଆଉ ପିଆଜ ପେଷ୍ଟ ଏ ମସଲା ଟା ଦିଆହବ ଦିଆ ହେଇକି ଆଳୁକୁ ପୁରା ଭଲସରେ କଷିବେ କଷିକି ଆଳୁକୁ ଥୋଇବେ ଅଣ୍ଡାକୁ ସିଝେଇଥିବ ଯୋଉ ଦିଖଣ୍ଡନେଖା କରିବେ। କରିକିନି ତାକୁ ଥୋଇବେ ଥୋଇକି ବେସନ ଗୋଳେଇବେ ଖାଲି ଟିକେ ସ୍ଲାଇଡ ଲୁଣ ତା ଦେହରେ ହଳଦୀ ଟିକେ ପକେଇକି ସେ ପୁରା ପୁରା ଯେମତି ଅଣ୍ଡା ଦିହରେ ଲାଗିବ ସେ ବେସନ ଟା ଗୋଳାଇକି ଅଲଗା ଧୋଇଇଦବ। ମସଲା ଆଳୁ ମସଲା ଟା ହେଇଥିବ ସିଏ ଥୁ ହେଇଥିବ। ଅଣ୍ଡା କଟା ହୋଇ ସେ ଅଲଗା ଥୁଆହୋଇ ଥିବ। ଥୁ ଆହେଇଥିବ ସେ ଅଣ୍ଡ ଅଣ୍ଡା ମସଲା ଯୋଉ ଆଳୁ ଅଣ୍ଡାକୁ ଦି ଫାଳ ନେକା କରିଦଉ ଫାଳେଇକରେ ଅଣ୍ଡା ଆଉ ଫାଳ କରେ ମସଲା। ତାକୁ କଣ କରିବ ଯୋଉ ବେସନ ଗୋଳେଇଥିବ ସେ ବେସନ ଦିହରେ କ ଅଣ୍ଡା ସାଇଜ ଅଣ୍ଡା ଯେମିତି ସେ ଅଣ୍ଡା ଫାଳେ ଧରିବ ଅଣ୍ଡା ମସଲା ଫାଳେ ଧରିବୁ ଧରିକି ପୁରା ଗୋଲ ଅଣ୍ଡା ଯେମିତି ସେମତି କରିବ ହାତରେ କରିକି ସେ ବେସନ ଧିରେ ପକେଇବେ ପକେଇକି ତାକୁ କଣ କରିବେ ତେଲ କରେଇ ରେ ପକେଇବେ ତେଲ କରେଇ ରେ ପକାଇକି
ତାକୁ ଛାଣିବେ ଛାଣିବେ ଯେମିତି ନାଲି ହେଲାଯାଏ ତାକୁ କାଢିବେ ଗୋଟେ ଗୋଟେ କିରି ଗୋଟେ ଗୋଟେ କିଣି କାଢିକି ଥୋଇବେ ଥୋଇକି ତାକୁ କଣ କରିବେ ବିଟ୍ ଲୁଣ ଚାଟ ମସଲା ପକେଇକି କାଟିକି ଖାଇବେ। ବଢିଆ ତା ଟେଷ୍ଟ ଅଣ୍ଡା ସେମିତି ଅଣ୍ଡା ଚପ ସେମିତି ହୁଏ। ଆହୁରି ଗୋଟେ ପରକାର ଅଣ୍ଡା ହୁଏ ଖାଲି ସିଝେଇକି ଯଦି ଖାଲି ପାଉଡ଼ର ଗୋଳିକି କନଫର୍ମ ପାଉଡ଼ର ତା କଣ କରିବ ଗୋଳିଦବେ ଗୋଳି ଦେଇକି ଗୋଟିକିଆଇ ଫାଳ ହଉଛି ସେ ଫାଳ ହବନି ଗୋଟିକିଆ କମ୍ପାଉଣ୍ଡ ପାଉଡର ସୋ ପାଉଡର ଗୁଣ୍ଡ ଧନିଆ ଜିରା ସବୁ ଗୋଳା ହେଇକି ସି କଣ? ଗୋଟିକିଆ ସ୍- ମାନେ ଛାଣିଵେ ଛାଣିସାଇଲା ପରେ ତା ଦିହରେ ତମେ ଯଦି କିଛି ପେଶାଲ ଖାସ୍ କରି ଖାଇବାକୁ ଚାହିଁବ? ତାହେଲେ ତା ଦେହେରେ ସବୁ ଚିଲି ସକ୍ସ ହେରିକା ଟମାଟୋ ସକ୍ସ ସୋୟାବିିନ୍ ସକ୍ସ ସବୁ ପକେଇକି ତାକୁ ଟିକେ ଗରେଇରେ ଗଡେଇ ଦେଇ ଗଡେଇ ଦେଇ ଇଏ ଗୋଟେ ଅଲ୍ ଗା ପ୍ରକାର୍ ହେଇଯିବ ଅଣ୍ଡା ହବ, ଚିକେନ୍ ପ କଡ଼ା ସେମ୍ ତି ହବ। ଆଉ ତମେ କଣ ରେସିପି ଜାଣିଚ କୁହ? ଉଁ ଚିକେନ୍ ପକଡା ଟା କେମ୍ତି କହିଲ ଦେଖିଆ?
ପାଷ୍ଟ ଚିକେନ୍ ଦୋକାନ କୁ ଯିବା ଆମେ ଚିକେନ୍ ମାନେ ଚିକେନ୍ ପ ପଡା ଭାବରେ ଆମେ ତାଙ୍କୁ କହିବା କାଟିବାକୁ ସେ ବଡ ବଡ ପିସ୍ କରିଏ କାଟିବେ ଆମେ ଘରକୁ ଆଣିକି ଭଲରେ ଧୋଇବା ଧୋଇ କି ତାକୁ ଗୋଟେ ଜାଗାରେ ରଖିବା। ତା ଦିହରେ କନ୍ ଫ୍ଲମ୍ ପାଉଡର ତାପରେ ଅଦା ରସୁଣ ପେଷ୍ଟ ଅଣ୍ଡା ଗୋଟେ କଞ୍ଚା ଅଣ୍ଡା ଆଉ ଟିକେ କଲର୍ ହବା ପାଇଁ ସେ କଲର୍ କଲର୍ ଟିକେ ପକେଇବା। ଆଉ ନୁଣ ପକେଇକି ଗୋଳେଇକି ତାକୁ ରଖିବା ଆମେ। ପାଞ୍ଚରୁ ଦଶ୍ ତାକୁ ସେମ୍ତି ରଖିବା। ଗରମ୍ ଗରମ୍ ତେଲରେ ଆମେ ଗୋଟେ ଗୋଟେ କରିକି ହଁ ମ୍ୟାରିନେଟ ହବ ଯେମିତି ସେଇଟା ରଖିବା। ତାପରେ ଗରମ ତେଲରେ ଆମେ ଛାଣିବା ଏତେ ବି ଗରମ ହେଇନଥିବ ଯେମ୍ ଜଳିଯିବ ମାନେ ହାଲୁକା ଗରମ୍ ତେଲରେ ଆମେ ତାକୁ ଗୋଟେ ଗୋଟେ କରି ଗୋଟେ ଗୋଟେ ଛାଣି ସାଇଲା ପରେ
ତା ଦେହରେ ପାଉଡର କଣ ପକେଇବ ଚିକେନେ ଚିକେନ୍ ଟା ନେ ଗରିବେ ତାରେ କଣ କଣ ପାଉଡର ପକେଇବେ? ସାମଗ୍ରୀ ପକେଇବେ।
କନ୍ ଫ୍ରମ୍ ପାଉଡର୍। ଆଉ ଅଦା ରସୁଣ ପେଷ୍ଟ ତାପରେ ରହିଲା ଅଣ୍ଡାର ଅଣ୍ଡା କଞ୍ଚା ଅଣ୍ଡା ଗୋଟେ ବା ଗୋଟେ ହିଁ ମାଣ୍ଡିଆକୁ ଇଏ କରିବେ ତାପରେ ନୁଣ ହଁ ଚିକେନ ଦିହେରେ ଗୋଳା ହବ ତାପରେ ଅ ଲୁଣ ଲୁଣକୁ ଆମେ ପୁରା ଭଲରେ ଟିକେ ଇ କରିବା ଆଉ ଯଦି ଆମେ ଯଦି କଲର କରିବାକୁ ଚାହୁଁଥିବା ଆମେ ଟିକେ କଲର୍ ବି ପକେଇ ପାରିବା ତା ଦେହେରେ ଯଷ୍ଟ୍ ଟିକେ। କଲର୍ କରେ ହଁ ଗୋ ସେ ହଁ ଯେମିତି ଆମେ ଦୋ କାନୁ କିଣିଚେ ସେମତି ତାପରେ ଗୋଳେଇକି ଆମେ ତାକୁ ପାଞ୍ଚ ରୁ ଦଶ ମିନିଟ୍ ରଖିଦବା ଯେକୌଣସି ସେ ଭିତରେ ମସଲା ଗୁରା ସବୁ ପସି ସିଯିବ ଟେଷ୍ଟ୍ ଆଉ ଟିକେ ଭଲ ହବ ସେମତି ମାନେ ଏ ସେ ବି ଗରମ୍ ହେଇନଥିବ ତେଲ ଯେମିତି ସେମତି ତେଲରେ ଗୋଟେ ଗୋଟେ କରିକି ଛାଣିବା ଆମେ ଯେମିତି ବଡ କଢେଇ ଧଇଲେ ଆଠ ଦଶଟା ଯେମିତି ପକେଇଲେ ଛାଣି ହେଇପାରି ଥିବ ସେମ୍ତି ଆମେ ଛାଡ଼ିବା ଛାଣିକି ଦେଖିବା ଟିକେ ଲାଲ୍ ଲି ହେଇଯିବ ଯେମ୍ତି ଆମେ ବାହାର କରିବା ଠିକ୍ ଅଛି ତାକୁ ଲାଲି ହେଇକି ଆମେ ସବୁ ତିକ ଛାଣିଦବା ଛାଣିକି ଆଣିକି ଆମେ ଯଦି କାହାକୁ ଦବାକୁ ଖାଇବାକୁ ଦବାକୁ ସିଉଁଦା ତା ଦେହରେ କଟା ପିଆଜ ଟିକେ ଟମାଟୋ ସକ୍ ଆଉ ଟିକେ ଚିଲି ସକ୍ ତା ତାପରେ ଯଦି ଧନିଆ ପତର ବି ଟିକେ ପକେଇ ପାରିବ ତାଲେ ସୁନ୍ଦର୍ ଦେଖାଯିବ କିନୁ ଆମେ ତ ଧନିଆ ପତ୍ର ପକେଇ ପାରିବାନି ନା ଆଉ ଯାଇକି ଟିକେ ଆଁ ଚିକେନ୍ ମ ଲା ଆଉ ଯୋଉ ଚିକେନ୍ ମସଲା କୋହୁଛି ସରି ଆ କଁ ମ ଉଁ ଚିଲି ସକ୍ସ ଟମାଟୋ ସକ୍ସ ଦେଇକି ଆମେ ଦବା। ଠିକ୍ ଅଛି ଏମ୍ ତି ହୁଏ।
ହୁଁ ଆଉ ଝୁଅକୁ ଆଣିବାକୁ ଯିବେ ଯୋଉ ଅଙ୍ଗନବାଡି ଯାଇଚନ୍ତି ଝୁଅ ଯାଇ ଦିଅନ୍ତି ଅଛନ୍ତି।
ହଁ ସେଇଠି ଅଛନ୍ତି ତ ମୁଁ ତ ଏବେ ଯାଇକି ଆ ହଁ ନେଇକି ଆସିବେ ତାଙ୍କୁ ଆଉ ଛୋଟିଆ ଛୁ ହଁ ହଁ।
ଅ ହଉ ବୋଉ କଉଥିଲେ ତ କହିବ ଟିକେ ଝୁଅକୁ ନେଇ ଆସିବେ।
ହଁ ଆମର ତ ମୁଁ ତ ଏବେ ଅଙ୍ଗନବାଡିରୁ ତ ଯାଇକି ଆଇଲିି ନା‌। ଆଉ ମୁଁ ସେଇ ଆ ନାଇଁ ଝୁଅ ଅଛି ଶ୍ରଦ୍ଧା ଅଛି ସମସ୍ତେ ଅଛନ୍ତି ଦିଦି ଦିଦି ମାନେ ବି ଅଛନ୍ତି। ହଁ ସେ ଯାଇଛନ୍ତି ଖାଇ ପିଇିକି ଆସିବେ। ଆମକୁ ଅଙ୍ଗନବାଡି ରେ ଆମର କିଶୋରୀ ଆମର ଅଙ୍ଗନବାଡି। ଯେ ଆମର କିଶୋରୀ ବାଳିକା ବୋଲିକା ଗୋଟେ ଗ୍ରୁପ ଥାଏ। ଠିକ୍ ଅଛି ସେଇ କିଶୋରୀ ବାଳିକା ଦ୍ଵାରା ଆମେ କିଛିଟା ଶିଖିଥାଉ ତାଙ୍କ ପା ଖୁରୁ ଠିକ୍ ଅଛି ଯେମିତି କି ଆମେ ପ୍ୟାଡ଼ ଟା କେମିତି ୟୁଜ୍। କରିବା କି କଣ ଏମିତି ସବୁ ଶିଖେଇଥାନ୍ତି।
ହୁଁ, କେତେ ପ୍ରକାରେ ମାନେ ସୁବିଧା ତମକୁ କିଶୋରୀ ବାଳିକା ଯୋଉ। ଯୋଜନା ଟା ଖୋଲିଛି ତମୁକୁ କେତେ ପ୍ରକାର ସୁବିଧା ଆଉ କଣ। କଣ ମିଳେ ସୁବିଧା ଟା କଣ କଣ ମିଳେ ଆଉ କଣ।
ସବୁ ସୁବିଧା ବି ମି ଯେ ଆମକୁ କିଛିଟା କଥା ସବୁ ଶିଖିବାକୁ ପଡେ ଯେ କୌଣସି ଆମେ ଧର ବହୁତ ହଁ, ଶନିବାର କୁ ଶନିବାର ଆମର ମିଟିଂ। ହୁଏ ଠିକ ଅଛି ଆମର ସେ ଶନିବାରକୁ ଶନି ନାଇଁ ପ୍ରତେକ। ଶନିବାର କୁ ଶନିବାର ମିଟିଂ ହୁଏ। ମିଟିଂ ହେଲେ ଆ ଯେ ଜେତିକ ଜଣ କିଶୋରୀ ବାଳିକା ଥିବେ ସେ ସବୁ ଆସିବେ କିଛିଟା ମାନେ। ବୁଝେଇବେ କି ନାଇଁ ଝିଅ ଏଇଟାକୁ ଏଇ କାମ ଦ୍ଵାରା ଲଗ ଲଗେଇଲେ ସେଇଟା ଠିକ ହବ ଆଉ ସେ କିଶୋରୀ ବାଳିକା ଦ୍ଵାରା। ଆମକୁ ଅଣ୍ଡା, ମୁଢି, ବୁଟ ସବୁ ପ୍ରତି ମାସରେ ଏକ। ତାରିଖରେ ଆମକୁ ମିଳୁଛି, ପ୍ରତି ମାସରେ ଯେକୌଣସି ଆମକୁ। ଉଣେଇଶି ବର୍ଷ କି କୋଡିଏ ବର୍ଷ ନ ହେଇଯାଇଛି ଆମକୁ ସେ ପ୍ରତି ମାସରେ ଅ ଣ୍ଡା ମୁଢ଼ି ଆଉ ବୁଟ ଦେବେ। ଆଉ ଶନିବାର କୁ ଶନିବାର ଆମକୁ ଟ୍ରେନିଂ ଦିଅନ୍ତି। ଭଲ କାମ କୋଉଟା କି କଣ ଏମତି ଆମକୁ ଟ୍ରେନିଂ ଦିଅନ୍ତି।
ହଁ, ଖାଦ୍ୟ ବିଷୟରେ କଣ କଣ ମିଳେ ତମକୁ। କଣ ସେଠୁ କିସୋରୀ ବାଳିକାରେ ଖାଦ୍ୟ କଣ କଣ ଆସେ ତମ ପାଇଁ ସୁବିଧା କଣ?
ଆମ ପାଇଁ ଖାଦ୍ୟ ଏତିକି ତ ଆସେ ଆମକୁ ଅଣ୍ଡା ମିଳେ। ଚଉଦରୁ ପନ୍ଦରଟା ଅଣ୍ଡା ମିଳେ। ଗୋଟେ ବଡ ମୁଢ ପ୍ୟାକେଟ। ମିଳେ ଆଉ ଗୋଟେ ସେମତି କେଜି ଦି କେଜି ର ଗୋଟେ ବୁଟ ମିଳେ। ସୋଲା ମଟର ଜାଣିଥିବେ ଛୁଆଙ୍କ ପାଇଁ ଯୋଉ ଛତୁଆ ହୁଏ। ସେଇ ସେଇ ମଟର। ଟା ଆମକୁ ଦିଅନ୍ତି। ଠିକ ଅଛି ଆମେ ଯେମିତି ଖାଇଲେ ଆମ ଦେହରେ ରକ୍ତ ହବ କି କଣ ହବ ଯେ କୌଣସି ଆ
କିଶୋରୀ ବାଳିକା ନା, ସିଏ ତାଙ୍କୁ ସେଇଟା ସୁବିଧା ମାନେ ଯେ ଯୋଉ ଦୁର୍ବଳିଆ ହେଇଯାଉଛନ୍ତି ଆଜିକାଲି। ସବୁ କେମିକାଲ ଜିନିଷ ମିଳୁଛି ସବୁ ପରିବା, ଶାଗ, ପନିପରିବାରେ। ସବୁ କେମିକାଲ ମିଶଛି କିଛିଟା ଖାଇଲେ ତ ଛୁଆ ମାନେ ଆଜି କାଲିକା ଛୁଆ। ଦେଶର ଭବିଷ୍ୟତ। ସେଇଥିପାଇଁ କି ଏ ଯୋଉ କିଶୋରୀ ବାଳିକା ଟା ଅଣା ହୁଏ ଆଉ।
ତାପରେ ଏଇଗୁରା ଖାଇଲେ ଆମେ ତ ଯେକୌଣସି। ସି ଏ ହଉ ମାନେ ଗୋଟେ ମାସରେ ଆମେ ଗୋଟେ ମାନେ ହପ୍ତାହେ ଆମେ ପ୍ରୋବ୍ଲେମରେ ରହୁ ଚେ ଆମ ଦେହରୁ କେତେ ବ୍ଲଡ ପଳଉଛି କି କଣ ଆମେ ସେଇଠୁ କମ କମଜୋର ହେଇଯାଉଛୁ ନା।
ହଁ, ସେ ପିରିୟଡ ଟା ଚାଲୁଛି ନା ସାତ ଦିନି ପିରିୟଡ ଟା ଚାଲିଲା ମାତ୍ରାରେ ଯେତେ। ଯେହେତୁ ହେଲେ ଯୋଉ ଦୂର୍ବଳିଆ ନା ଦୁର୍ବଳ ମାନେ ତମର ଏଇଟା ପିରିୟଡ଼ ପାଇଁକି କିଛି ବି ଅଙ୍ଗନବାଡ଼ି ତରଫରୁ କି ଆଶା ଦିଦି ତରଫରୁ କି ଆମ ଯୋଉ ଗୋଷ୍ଠୀ ଯୋଉ ଇଏ ହଉଛି ସେଠାରେ କି
ଆଜ୍ଞା ହଁ ପିରିୟଡସ୍ ରେ ବି ବହୁତ ବୁଝା ହୁଏ ପିରିୟଡସ୍ ବେଳେ ସେ ପିରିୟଡସ୍ କଥା ବୁଝାନ୍ତି ଯେ ଆମେ ଯୋଉ ପ୍ୟାଡ୍ ଟା କରୁଚେ ପିରୀୟର୍ଡସ୍ ବେଳେ ସେ ପ୍ୟାଡ଼ ଟାକୁ ଆମେ ଜଳେଇ ଦବା କୋଉଠି ଫୋପାଡିବାନି। କାହିଁକି ନା ଯୋଉଠି ଫୋପାଡିବା ଆମ ଦେଶର ମାନେ ସେଇଟା ଅସନା
ଅପରିଷ୍କାର ହବ ଆମେ ପ ଆମ ଦେଶ କୁ ଯଦି ଆମେ ସଜେଇବାକୁ ଚାହିଁବା ତାହେଲେ ଅପରଶୟ ରେ କରିବାନି କାରଣ ତାକୁ ନେଇ ଜଳେଇ ଦେବା କଉଠି ନେଇକି
ନିଜେ ଜଳେଇଦବା ପୋତି ଦବା ନାଇଁ ପୋ ଥିଲେ ବି ଗୋଟେ ପ୍ରୋବ୍ଲେମ୍ କାହିଁକି ନା ଆଜିକାଲି କୁକୁର ତ କେତେ ତେ ବୁଲୁଛନ୍ତି ଆପଣ ଜାଣିଥିବ କୁକୁର ମୁହଁ ମାରିବେ ମାତ୍ରେ ବାହାର କରିବ।
ମେଲ୍ଟ ହେଇଯାଇ ଆଉ କିଛି ଯୋଉ ପ୍ଲାଷ୍ଟିକ ରେ ତିଆରି ସେଇଟା ମେଲ୍ଟ କାରଣ ପାଷ୍ଟିକ ଜିନିଷ ମାଟିରେ ମେଲ୍ଟ ହୁଏନି।
ମେଲ୍ଟ ହେଇପାରିବନି ଆଉ ସେମିତି କିନ୍ତୁ ଆମକୁ କହିଛନ୍ତି ଗୋଟେ ଜା ଗାରେ ସବୁତିକ ରଖିବେ ଆପଣ ଜଳେଇଦେବେ କୋଉଠି ଫୋପାଡିବେନି କାହିଁକି ନା ଆମ ପରିବେଶ।
ହଁ
ସେଥିରୁ ବି କମ୍ ହଁ ସେଥି ସେଥିରୁ ବି ଆମେ ସେଥିରୁ ବି କେତେଟା ମାନେ ଜୀବାଣୁକୁ ବି ଇଏ କରିପାରିବା ଠିକ୍ ଅଛି ସେଠେରୁ ଯଦି ଆମେ ଏମତି ଫୋପାଡ଼ିଦବା ତା ଦେହରେ ପୋକ ଯୋକ ହବ ସେ ପୋକ ଯୋକ ଆମ ଘର ଭିତରେ ବି ଆସିକି ପଶିପାରିବେ ସେଇ ସେଠି ବି ଶିଖ ଦେଖା ହୁଏ ଯେ ବ୍ୟାଡ କୁ ଜଳେଇ ଦବା ଆଉ ଗୋଟେ କଥା ଆମକୁ ସରକାର ସେ ସୁବିଧା ବି ଦେଇ ସେ ଅଙ୍ଗନବାଡ଼ିରେ ଆମକୁ ପ୍ୟାଡ ବି ମିଳୁଛି।
ହଁ ସେଗୁଡା ଅଙ୍ଗନବାଡିରେ ଆମର ସେଇଟା ସୁବିଧା ଆମ ଘର ପାଖରେ ଅଙ୍ଗନବାଡି। ଅଛି ବୋଲି ଆମକୁ ସରକାର ତରଫରୁ କିଛିଟା ସୁବିଧା ମିଳୁଛି କିଛିଟା ଆଉ ଯଦି ଆମେ ଅଙ୍ଗନବାଡି ନ ଥାନ୍ତା କି ଆମକୁ କଣ ସରକାରୀ ସୁବିଧା କିଛି ମିଳନ୍ତା ମିଳିବନି ଯେହେତୁ ଆମେ ଅଙ୍ଗନବାଡି ପାଖ ଅଛି ଆମେ କିଛିଟା ମାନେ ସେଠି କିଛିଟା ଭଲ ସଂସ୍କାର କିଛିଟା ଭଲ ଜିନିଷ ଶିଖିବାକୁ ପାଉଛୁ ସେଇଠୁ ଭଲ ଜିନିଷ ଆମକୁ ମିଳୁଛି। ଜି କିଛିଟା ସୁବିଧା ଆମକୁ ମିଳୁଛି। କିଛି ଅସୁବିଧା ହଉନି ସରକାର ଆଜିିକାଲି କେତେ ସୁବିଧା କଲାଣି।
ବହୁତ ବହୁତ ସୁବିଧା ଦେଇଛନ୍ତି ଆମକୁ ସ୍କୁଲ ରେ ବି ସେମିତି ସୁବିଧା ମିଳିଛି ଆମକୁ। ସ୍କୁଲରେ ବି ପ୍ୟାଡ ମିଳେ ସ୍କୁଲ ରେ ସବୁ ସ୍କୁଲ ରେ ବି ଯୋଉ ହଁ ହଁ। ପ୍ରାଇଭେଟ ରେ ତ ମିଳିବନି ଯେକୌଣସି ଗମେଣ୍ଟ ସ୍କୁଲ ରେ ଗମେଣ୍ଟ ସ୍କୁଲ ରେ ସବୁ କିଛି କିଛି ସୁବିଧା ଏଥରକ ହେଇଗଲାଣି ଆଉ ଗମେଣ୍ଟ ସ୍କୁଲ ରେ କିଛି ଏମିତି ଅସୁବିଧା ବି ନାହିଁ। ପିଲାମାନେ ସ୍ମାର୍ଟ ବୋର୍ଡ ରେ ପଢୁଛନ୍ତି ଆଉ ବ୍ଲାକ୍ ବୋର୍ଡ ନୁହଁ ସ୍ମାର୍ଟ ବୋର୍ଡ ରେ ଟିଭି ପଢୁଛନ୍ତି ଛୁଆ ଟିଚର ମାନେ ବି ଏତେ ଭଲ ଭଲ। ଅଛନ୍ତି ଯେ ସବୁ କିଛି ବୁଝେଇକି ମାନେ ଛୁଆଙ୍କୁ ପଢେଇ ବି ପାରୁଛନ୍ତି। ଛୁଆ ଏବେ ମାନେ ଆଗ୍ରହ ହଉଛନ୍ତି ପଢିବା ପାଇଁ। ଠିକ୍ ଅଛି ଏମିତି ଚାଲିଛି ଏବେ ଆଉ।